ହ ଲୋ
ଅ
ହଁ।
କଣ କରୁଛୁ?
ଏଇଠି ବସିଥିଲି ଆଉ। ତୁ କଣ କର
ଖାଇସାଇଲୁଣି? ଏଠି ରୋଷେଇ କରିକି ଶିଚି ଆଉ।
କଣ ରୋଷେଇ କଲୁ?
ରୋଷେଇ ଗଜି ପିଆଜି ପିଆଜି ଛାଣିଛି ଆଉ ଛୁଇଁ ଆଳୁ ବାଇଗଣ ଭାଜିଛି।
ହଁ।
ହୁଁ କହ।
ମୁଁ ଏଇ ମୁଢି ବରା ଖାଇଛି।
ହୁଁ ମୁଢି ବରା କେମିତି ହେଲା କିଲୋ?
ମୁଢିକୁ ଗ୍ରାଇଣ୍ଡିଙ୍ଗ କରିଦେବୁ ସେଇଥିରେ ଅଳ୍ପ ସୁଜି ପକେଇଦବୁ ଆଉ ଅଦା ରସୁଣ ଟିକେ ଛେଚି ପକେଇ ଦଉ ପିଆଜ ଭେସୁଆ ପତ୍ର ଜିରା ଟିକେ ପକେଇ ଦଉ। ତାପରେ ବରାକୁ ଯେମିତି ଛାଣୁଛୁ ସେମିତି ଛାଣିବୁ ଆଉ।
ହୁଁ ଛଣା ରେ ତାଲେ ବିଡୁନି।
ହଁ ଟିକେ ବେଶୀ ତେଲ ଟିକେ ଇଏ କରୁଛି ଆଉ ଚଳିବ ତଥାପି।
ହଁ। ହ ଓ ସେଇ
ରୋଷେଇ ଆଜିି କେଜାଣି ଜାଣି ମୁଁ ଜାଣିନି କ ହବ।
ହୁଁ ସକାଳେ କ ରନ୍ଧା ହେଇଥିଲା?
ସକାଳେ ଭାତ ହେଇଥିଲା ମୁଗ ଡାଲି ହେଇଥିଲା। କୁନ୍ଦୁରି କୁ ଆଳୁ ଭଜା ହେଇଥିଲା। ପାମ୍ପଡ ଛଣା ହେଇଥିଲା ଆଉ ଶାଗ ଖରଡା ହେଇଥିଲା।
ହୁଁ କୁନ୍ଦୁ ତମ ଆଡ଼େ ବିକାହଉଛି।
ନାଇଁ।
ଆଉ
କୁନ୍ଦୁରି ନାଁ ବିକା ଆସୁନି।
ହୁଁ ଆଉ କଣ କୁନ୍ଦୁରି କୋଉଠୁ ଆଣିଥିଲ। ହୁଁ।
ତମର ବଡ ବଜାର ଟେ ନା।
ହୁଁ କଳାପଥର ତ ଆମ ଆଡେ ବଡ ବଜାର ଆଉ।
ହୁଁ।
ସେଇଠି କେତେକ ପର୍ବପର୍ବାଣୀ ହଉଛି।
ହୁଁ।
ଦୁର୍ଗା ପୂଜା ହଉଚଛି ଦଶହରା ହଉଛି ରଜ ହଉଛି।
ହୁଁ।
ହୁଁ।
ହୁଁ ଭଲ ଆଉ। ହୁଁ ଆଉ
ପୁଅ କଣ କରୁଚି?
ପୁଅ ଜାଇଥିଲା ଛତୁଆ ଆଣି
କୋଉ ଛତୁଆ?
ଏଇ କସ୍ତୁରୀ ଛତୁଆ ଖାଉଛି ତ ସକାଳୁ ତା ସରିଜାଇଛି ଟିଫିଣି ତା ବାବା ସାଥିରେ ଯାଇଥିଲା।
କୁଆଡେ ଯାଇଥିଲା ଆଣିବାକୁ?
ଦୋକାନଙ୍କୁ।
ହଁ ଘରେ ଛତୁଆ ବନଉନୁ।
ଘରେ ଛତୁଆ ବନାଉଥିଲେ ସରିଯାଇଛି ତ
କେତି ବନଉଥିଲୁ?
ଏଥିରେ ଗହମ ଚାଉଳ ମଖାନ ବାଦାମ କାଜୁ କାଜୁ ପେସ୍ତା ସବୁ ଭାଜିକି ତାକୁ ଗ ଉଁ ଗ୍ରାଇଣ୍ଡର୍। କରିକି ଏଥିରେ ମିଶିରି ଗୁଣ୍ଡ ପକେଇକି ଥୋଇଦିଏ ଆଉ। ଅମୁଲୁ ହେଇକା ପକେଇଦେଇ ତାକୁ ଖୁଏ ମିଶିରି। ଚିନି ନା ଖାଇଲେ ଦେହ ପାଇଁ ଏତେ ଭଲ ନୁହେଁ ମିଶିରି ଦିଏ ଆଉ।
ହୁଁ ଆଉ ତମ ଆଡ଼େ ଗୁଡ଼ ହଉଛିି ନା ନାଇଁ?
ହୁଁ ଆଖୁ ହଁ ଓପଡା ହଉଛି।
ହୁଁ ହୁଁ।
ହୁଁ।
ଆଉ ତମ ଆଡ଼େ ତ ଡି଼ହ ଗାଁ ରେ ଯୋଉ ଚାଟ୍ ଆଉ ଦଶପଲ୍ଲାରେ ତ ଚାଟ ଫେମସ୍ ଆଉ ନା।
ହଁ ଆମ ଗାଁ ଡିହ ଗାଁ ଦଶପଲ୍ଲା ଚାଟ ଭଲ।
ହୁଁ ମୁଁ ତ ସେଦିନ ଘରେ ଘରେ ତ ସେଦିନ ଚାଟ ବନେଇଥିଲି ଆଉ ନା।
ହଁ କି ସେଇଦିନ କେମିତି ବନେଇଥିଲୁ?
ପ୍ରଥମେ ଆଳୁକୁ ମଟର ମଟର ପ୍ରଥମେ ବତୁରେଇ ଦବ।
ତାପରେ ଆଳୁକୁ ଆଳୁ ମଟର ଟିକେ ବତୁରିଲା ପରେ ଆଳୁକୁ ମଟର ଟିକେ ସୋଢା ଦେଇକି ସିଝେଇଦବ ଆଳୁକୁ। ତାପରେ ପିଆଜ ଅଦା ରସୁଣ ଅଳ୍ପ ପେଷ୍ଟ୍ ରଖିବ। ଆଉ ତାପରେ ପିଆଜ ଅଦା ରସୁଣ ମସଲା ସବୁ କଷା କଷି କରିସାରିଲା ପରେ ସେଥିରେ ସବୁ ମସଲା ପକେଇକି ତାପରେ ଆଳୁ ଯୋଉ ଆଳୁ ମଟ ର ସବୁ ଚକଡିକି ରଖିଥିବ ତାର ଦେଇଦବ। କଲର ଟିକେ ପକେଇକି ପାଣି ଦେଇଦବ ପାଣି ଫୁଟିଲା ପରେ ଆଡେଇଦବ ଆଉ। ତାପରେ ପିଆଜ ଚୁନ୍ ଚୁନ୍ ପିଆଜ ଟମାଟୋ କାକୁଡ଼ି ସବୁ କାଟିକି ରଖିଥିବ। ତା ଉପରେ ପକେଇ ଦବ ତାପରେ ମକା ମିକ୍ସଚର୍ ବାଦାମ ତାପରେ ଚାଟ୍ ମସଲା ଏଗୁଡା ସବୁ ପ କେଇବ।
ହୁଁ ଚାରୁ ପାଣି ବି। ଖଟା ପାଣିରେ ପୋଦିନା ପତ୍ର ଟିକେ ଆଉ ଆମ୍ବୁଲ କଣ? ଜଲଜିରା ଲଙ୍କା ସବୁ ମେଁଥି ଦେଲେ ବଢିଆ ଟେଷ୍ଟ୍ ଲାଗେ।
ହୁଁ।
ହଁ ହଁ ଗୁପୁଚୁପ୍ ବିି।
ହୁଁ ଗୁପୁଚୁପ୍ କେମିତି ହୁଏ?
ଗୁପୁଚୁପ୍ ତ ଆମର ସୁଜିକି ମଇଦା ମଇଦା ହଉ କି ଅଟା ହଉ।
ହୁଁ।
ତାକୁ ଭଲ କିନା ହାଡ଼ୁଆ କରିକି ଦଳିଦବା ହାଡ଼ୁ ଆ କରିକି। ସେଥିରେ ଟିକେ ତେଲ ଆ ଟିକେ ପକେଇ ଦେଇେଥିବା ଆଉ। ତାପରେ ଛୋଟ ଛୋଟ ଗୋଳା କରିକି ତାକୁ ବେ ବେଲିକି ଆଉ ଆମର ଆଳୁ ଚକ ଟାରେ ବାଦାମ, ମଟର, ପିଆଜ, ଲଙ୍କା, ଧନିଆ ପ ଲଙ୍କା ଗୁଣ୍ଡ ସବୁ ପକେଇକି ଆଉ ଚାରୁ ପାଣି କରିକି ଖାଇବା ତ ଆଉ।
ହୁଁ ମୁଁ ଆମେ ତ ଏବେ କରିଥିଲୁ ଆଉ ନାନ୍ କୁ ଚିଲି ଚିକେନ୍ ଆଉ।
ହୁଁ ନାନ୍ କେମିତି କଲୁ?
ନାନ୍ ଟିକେ ମଇଦା ଆଣିବ ଭେରି
ହୁଁ।
ମଇଦା ସେଥିରେ କ ଯୋଉ ସିଝା କ୍ଷୀର ଆଉ ଗରମ ପାଣି ଆଉ କଳା ଜିରା ଦେଇକି ଲୁଣ ପକେଇ ଚକଟି ଦବ ତାପରେ ଅଧଘଣ୍ଟେ ଖଣ୍ଡେ ଓଦା କ କପଡ଼ାରେ ଘୋଡେଇକି ରଖିଦବ ନରମ ପାଇଁ ତାପରେ ତାକୁ ବେଲିକି ତାକୁ କୁ ଟିକେ ପାଣି ଦେଇକି ବଡ ହାଣ୍ଡି ଭଳିଆ ଯୋଉ ତାୱା ଭଳିଆ ଯୋଉ ସେଇଥିରେ ସେକିବ ଆଉ। ହୁଁ।
ହଁ ଆଉ ମୁଁ ଯାଇଥିଲି କଲୁନି
ହୋଉ ଆଉ କେତେବେଳେ ଆସେ କରିବା ଆଉ।
ଯିବେ ଆଉ।
କିନ୍ତୁ ବହୁତ ପରିଶ୍ରମ।
ହଁ।
ମଇଦା ଆଣ ତାକୁ ଚକଡ ତାକୁ ବେଲ
ହୁଁ ଗୋଟେ ଦିଇଟା କରିବ ଚଳିବ।
ହୁଁ ଆଉ ଘରେ ସମସ୍ତେ ହଁ ଦହି ପଡିବ
ହୁଁ ଘରେ ସମସ୍ତେ ଅଛନ୍ତି ଆଉ।
ସମସ୍ତନ ଦେହ ପା ଭଲ ଅଛି।
ହଁ ଭଲ ଅଛି। ଉଁ ଆମେ ବି ଟ କଥା ହୋଉଥିଲୁ। ଭୀମରା ଯିବା ଆସୁନୁ ଯିବା ଭୀମରା ମୁଣ୍ଡିଆ ଦେଖି
ହଁ ସିଆଡେ ଭୀମରା ମୁଣ୍ଡିଆ ସେଠି କଣ କଣ ଅଛି।
ଭୀମଙ୍ଗ ପାଦ ଦିନ ଅଛି ଆଉ ବଡ ପାହାଡ ଉପରକୁ ହଁ କହନ୍ତିୀ ତ ଭୀମ ପାଦ ହେଇଠେ ପକେଇକି ଯାଇଥିଲେ ବୋଲି
ହଁ।
ହୁଁ। ହୁଁ ବଡ ପାଦ ଚିହ୍ନ।
ଆଉ କେତେବେଳେ ଆସେ ଖୋର୍ଦ୍ଧା ଯିବା ବରୁଣେଇ ଦେଖିବା ପାଇଁ।
ହୁଁ ଆଉ ଏଠି କୋଟି ସାହି ମନ୍ଦିର ବି ଅଛି ନା
ହୁଁ ବିଜେପୁରରେ ସାଇ ମନ୍ଦିର ଅଛି।
ହୁଁ ଫିତବଡ ଗାଁ ଫୁଣି ରାମ ମନ୍ଦିର
ହଁ ଏବେ ତ ଏଇଟା ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର ହେଇଯାଇଛି ସେଇଠି ପୁରା ଅମ୍ ପାନେ ତଳୁ ପୁରା ପାହାଡ କଟା ହେଇକି ତିଆରି ହେଇଛି ସେଠ ଠିକି ଉପରକୁ ଯିବାକୁ ପୁରା ହାଫ କିଲୋମି ଅଧ କିଲୋମିଟର ସେଇଠୁ
ହୁଁ ହଁ ରାମ ମନ୍ଦିର ବିଜୁପୁର ସାଇଁ ମନ୍ଦିର ଆଉ ସେଠି କେତେ ଗୁଡେ ଅ ଅଛି କେତେ କଣ ଜାଗା କୋଟଗଡ ପାର୍କ କ ସୁନାଥେଳା
ଦିହି ପରେ ସେଠି ଖାଇ ବା ବ୍ୟବସ୍ଥା ଅଛି ଅରୁଆ ଭାତ, ଡାଲମା, ଶାଗ, ଖରି, ଖଟା
ହଁ ଶହେ ଟଙ୍କା ଲେଖ ନେଉଛନ୍ତି।
ହୁଁ।
ମୁଁ ଯାଇଥିଲି
ବରୁଣେହି କରୁଣେହିଁ ପିଠ ଯିବା ଆଇଲେ ଆଉ।
ହଉ ଯିବା ଆଉ ଆଉ ଏଇଠି କୋଉଠି ଅଛନ୍ତି ଏହାକୁ ମଣିନାଗ
ହଁ ସେଇଟା ରଣପୁରରେ ରଣପୁରରେ ମଣିନାଗ ମନ୍ଦିର
ହଁ।
ହୁଁ।
ପୁରିଟା ଏଠୁ କେତେ କିଲୋମିଟର କେଜାଣି
ରଣପୁର ଏଇଠୁ ଏଇ ସୁନାଖେଳା ପାଖିରେ ମୋ ଅଳ୍ପ ଆମ୍ ବାଟ ତାପରେ ବରୁଣେଇ ରେ ରଜ ମହୋତ୍ସବ ହୋଉ ରଜ ଟିକି ରଜ ମହୋତ୍ସ ହୁଏ।
ଅଜୁ ଗଲେ ଯିବା ଆଉ ଆଉ ବାଘ ମାରି ପୁଣି ଅଛି ଅ ଟ୍ରି ହଁ ପାଣି ଏଠି ଫୁଟୁଚି
ତାପରେ ଆଉ ଗୋଟେ ଜାଗାରେ ଅଛେ ଖୋର୍ଦ୍ଧାରେ ଜରିପୁଟୁ ହନୁମାନ ମନ୍ଦିର
ହଁ କେତେ ଜାଗା ଅଛି ବୁଲିବାକୁ ଆଉ ଭୁବନେଶ୍ୱର ନନ୍ଦନକାନକ ଦେଖିଛୁ।
ହଁ ନନ୍ଦନକାନନ ଦେଖିଛି।
ହୁଁ। ଆମେ ଯାଆନ୍ତେ କେତେବେଳେ ଆଉ
ଆଉ କଣ କଣ ରେସିପି ସବୁ ନୂଆ ଆସିଛି ତତେ ତିଆରି କରି?
ଏମିତି ସବୁ ଯାହା କ ଉମ ପ ଯାହା କହିବୁ ହେଟାସ୍ ସିଏ ଆଉ।
ହୁଁ ଆଇ ଯୋଉ ସବୁ ପରିବା ମିଶିକି କେନ୍ତୀ ତରକାରୀ ହଉଛି, ଘାଣ୍ଟ ତରକାରୀ ଘା ଟ ତରକାରୀ?
ହଁ ପରା ମେନ୍ ସୁ ଘାଣ୍ଟ। ହୁଁ। କଖାରୁ, ଆଳୁ, ବାଇଗଣ, ସାରୁ, କଦଳୀ ଉଁ ଆଉ ସବୁ ପରିବା ଯାହା ଯାହା ତମକୁ ପସନ୍ଦ ଗାଜର ପୋଟଳ କାଙ୍କଡ଼ ଯାହା ତଙ୍କୁ ପସନ୍ଦ ସବୁ କାଟିବ ତାପରେ ପିଆଜ ଆମ ଗୋଟା ମସଲା ତେଲରେ ଫୁଟେଇବ ଉ ତାପରେ ତାପରେ ଚିନି, ଆଉ ପିଆଜ, ଅଦା, ରସୁଣ, ଛେଚା ଟମାଟୋ, ସବୁ ଭଲରେ କଷିକି ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା ସବୁ ପକେଇି ଭଲରେ ସଷିଦବ ତାପରେ ମଟର ପକେଇଦବ ତାପରେ ପନିପରିବା ପକେଇକି ପାଣି ମଲା ଠୁ ପାଣି ଦବୁ ତରକାରୀ ଆଉ କରେ ହଁ ଆଉ ଗୋଟେ ନବରତ୍ନ ତରକାରୀ କେମତି କରୁଛନ୍ତି!
ନବରତ୍ନ କଣ?
ନବରତ୍ନ ଘାଣ୍ଟ କରୁନାହାନ୍ତି ସବୁ ଛାଣିକି, ହଁ
ସବୁ ପରିବାର ଛଣା ହବ।
ହଁ।
ହୁଁ।
ଛାଣିିକି କରସ ତରକାରୀ ହୁଁ। ହୁଁ ଆଉ ଭୋଜି
ଭୋଜିରେ ଆମେ କରିବା ଭାତ ଡାଲି ତରକାରୀ, ଖଟା, କ୍ଷୀରି। ହଁ, ହଉ।
ହଁ ହଉ ଆଉ ମୁଁ ଯାଉଛି, ପୁଅକୁ ଖୁଆଇବି ହଁ ପୁଅକୁ ଖୁଆଇଦେବି ଯାଉଛି।
ହଁ।